ଓକେ।
କୁହନ୍ତୁ ମ୍ୟାଡ଼ାମ ନମସ୍କାର?
ହଁ ମ୍ୟାଡ଼ାମ୍ ନମସ୍କାର।
ଆଉ କଣ କରୁଛି ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି ମୁଁ ଟିକେ ଏଇଠି ଛାତରେ ବୁଲୁଥିଲି ଏ ଯୋଉ ଆମ ପଟେ ଏପଟେ ଟିକେ ପାଗ ଭଲ କରିଥିଲା। ତ ପବନ ଟିକେ ଖାଇବାକୁ ଆ ଥିଲେ ଏ ଯୋଉ ସବୁଜ ସବୁଜ ଦେଖାଯାଉଛି ଏବେ ବର୍ଷା ହେଲା ପରେ ଯୋଉ ଗଛ।
ହଁ ହଁ ହଁ ହଁ।
ପୁରା ପତ୍ର ପତ୍ର ମାନେ କଣ ପତ୍ର ଝଡା ଦେଇକି ପତ୍ର କଅଁଳୁଛି ସେଟା ଦେଖ ଦେଖିବାକୁ ଭଲ ଲାଗେ ତ ସେଇ ସବୁଜ ସବୁଜ ସବୁ ଦେଖିବାକୁ ଆସିଥିଲି ମୁଁ ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇ ମାଙ୍କୁ ଟିକେ ସାହାଯ୍ୟ କରୁଥିଲି ସେ ଗୁରୁବାର ହେଲେ ଟିକେ କରନ୍ତି ତ ଘର ପୋଛାପୋଛି କରନ୍ତି। ମତେ ଟିକେ କହିଲେ ମୁଁ ଟିକେ ବୋଝା ବୋ ଝି କରିଦଉଥିଲି ଟିକେ ତାଙ୍କୁ ସାହାଯ୍ୟ କରିଦଉଥିଲି ଆଉ ଆପଣ ଆପଣ କରନ୍ତି ଆପଣ ମାଆଙ୍କୁ ସାହାଯ୍ୟ ନା କରନ୍ତିନି?
ମୁଁ ତ କରେ ଯେ ମୁଁ ଏବେ ଘରେ ନାହିଁ ଯେହେତୁ ମା ତ ଗାଁରେ ରହନ୍ତି। ଆଉ ମୁଁ ଏଇଠି ରହୁଛି ଯେହେତୁ ଟିକେ ସହରରେ ମୋର ପଢାପଢି ପାଇଁ ତ ମୁଁ କରିପାରେନି ଏଇଟା। କରେ ଏଇଠି ଏକୁଟିଆ ଯୋଉ ଅଛି ମୁଁ ଏଇଠି କରେ ଠାକୁରଙ୍କୁ ପୂଜା କରେ। ଆଉ ଗୁରୁବାର ମାନେ ସବୁ କରେ ଆଉ ଏଠି ହୁଁ। ବୋହୁ ଠାକୁର ଅଛନ୍ତି ଆଉ ଗୋଟେ ଭଲ ମୋର ଯିଏ ସବୁଠୁ ପ୍ରିୟ ଠାକୁ ଠାକୁର ଅଛନ୍ତି।
ହଁ ହଁ।
ମୁଁ ପଚାରିବି ଆପଣଙ୍କୁ କହିବି ଆପଣ ଜାଣିଛନ୍ତି କି ନାଇଁ?
ହଁ ହଁ କହୁନାହାନ୍ତି।
ସିଂହ ଠାକୁର ଜାଣିଛନ୍ତି।
ହନୃଶ୍ୟ ଠାକୁର ହଁ ମୁଁ ଜାଣିଛି ଜାଣିଛି ତାଙ୍କ ବିଷୟରେ ଏତେ କିଛି ଜାଣିନି କିନ୍ତୁ ବ
ଜାଣିନାହାନ୍ ନ୍ତି ହଁ ମୁଁ ପଢିଥିଲି ମୁଁ ପଢିଥିଲି ଗୋଟେ ଇଏରେ ଆମର ଗୋଟେ ବହିରେ ତ ସେଇ ତାଙ୍କର କାହାଣୀ ଟିକେ ଭିନ୍ନ ତାଙ୍କ କାହାଣୀ ଟିକେ ବହୁତ ଭିନ୍ନ। ତାଙ୍କ ରୂପ ବି ଯେମିତି ଟିକେ ଅଲଗା ସମସ୍ତଙ୍କଠୁ ତାଙ୍କ
ଆଜ୍ଞା ମତେ ଟିକେ କୁହନ୍ତୁ ମତେ ଶୁଣିବାକୁ ମାରି ଖୁସି ଲାଗିଲାଣି। ମତେ ଟିକେ ଭଲ ଲାଗେ ମାନେ ଠାକୁରଙ୍କ ବିଷୟରେ ବହୁତ କଥା ଜାଣିବା ପାଇଁ ମତେ ଟିକେ ଭଲ ଲାଗେ ଆନନ୍ଦ ଲାଗେ।
ହଁ କହୁଛି ଶୁଣନ୍ତୁ। କଣ ହେଇଥିଲା ନା ଗୋଟେ ଥର ସେ ଯୋଉ ନୃସିଂହ ଠାକୁରଙ୍କର ପୁରା ସ୍ଥା ମାନେ ପୁରା ଆରମ୍ଭରୁ କହୁଛି ମୁଁ ତାପରେ ଠାକୁର କେବେ ଆସିଲେ ସେଇଟା ଜାଣିଯିବେ ସେଇ କଥାରୁ
ଆଜ୍ଞା କୁହନ୍ତୁ।
ତ କଣ ହେଲା ଗୋଟେ ଥର ଗୋଟେ ଥିଲେ ହିରଣ୍ୟକ୍ଷ ଆଉ ହିରଣ୍ୟ କଶ୍ୟପ ପ ହେଲା ଦିଟା ଭାଇ ଥିଲେ ଦି ଭାଇ ତ କଣ ହେଇ ନା ହିରନାକ୍ଷ୍ୟ ଯିଏ ନାଇଁ କି ସିଏ ବହୁତ ଦୁଷ୍ଟ ଥିଲା। ମାନେ ବହୁତ ନୃଶଂସ ସେ ଖାଲି ତାଙ୍କ ରାଜ୍ୟର ମାନେ ସେ ଟିକେ ପ୍ରଜାଙ୍କୁ ମାରୁଥିଲା ଆଉ ତାଙ୍କୁ ଦଣ୍ଡ ଦଉଥିଲା। ବିନା କାରଣରେ ବି ସମସ୍ତଙ୍କୁ ଇଏ କରୁଥିଲା ତ ସେଥିପାଇଁ ସେ ସେ ନା ତାକୁ ଦେବତା ଆଗରୁ ଥିଲେ ନା ସେ ପ ପୌରାଣିକ ଇଏରେ ସେଇ କାହାଣୀ ରେ ଥାଏ ଆ ଯଦି ତମେ ଯେ ବେଶୀ କରିବ କିଏ ବି ତାହେଲେ ଠାକୁର ଆସିକି ତମକୁ ମାରନ୍ତି ତମ ମାନେ ତମକୁ ଦଣ୍ଡ ଦିଅନ୍ତି ହେଲା। ତ ସେମିତି କଣ ହେଇଛି ନା ତାଙ୍କୁ ଆସିକି ବ୍ରହ୍ମ ଦେବ ହେଲା ବ୍ରହ୍ମ ଦେବ ତାଙ୍କୁ ମାରି ଦେଇଥିଲେ।
ଓହୋ।
ନାଇଁ ଆଉ ରମା ନା ଶିବ ଏମିତି କଣ ଗୋଟେ ମାରିଥିଲେ ତାପରେ ହିରଣ୍ୟକଶ୍ୟପ କହଁ ବିଷ୍ଣୁ ମାରିଥିଲେ ବିଷ୍ଣୁ ମାରି ଦେଇଥିଲେ ତାଙ୍କୁ। ତାପରେ ସେଇ ଯେହେତୁ ତାଙ୍କ ଭ୍ରାତାକୁ ମାରିଦେଲେ ବୋରି ହିରଣ୍ୟ କ ସେ ବ ସେଇ ମାନେ ତାଙ୍କୁ ଲ ବହୁତ ରାଗ ଲାଗିଥିଲା ବିଷ୍ଣୁଙ୍କ ଉପରେ ତ ତାଙ୍କ ସେ ବିଷ୍ଣୁ ଠାକୁରଙ୍କୁ ତାଙ୍କୁ ପ୍ରତିଶୋଧ ନବା ପାଇଁ ସେ କଣ କଲେ ନା ବହୁତ ମାନେ ବହୁତ ବର୍ଷ ଉଁ ତପସ୍ୟା କଲେ ହେଲା ବହୁତ କଠୋର ତପ ତପସ୍ୟା କଲେ ତାପରେ ଏମିତି ତପସ୍ୟା କଲାରୁ ବ୍ରହ୍ମା ତାଙ୍କୁ ଦି ଦିଟା ବର ଦେଇଥିଲେ। ହିରଣ୍ୟ କଶ୍ୟପକୁ ଯେ ସେ କେବେ ବି ମାନେ କୋଉ ମଣିଷ ହାତରେ ମରିବେନି, କି ପଶୁ ହାତରେ ମରିବେନି। ହେଲା। କୋଉ ଜୀବଜନ୍ତୁ କି ମଣିଷ ହାତରେ କି ମରିବେନି ସିଏ କେବେ ବି।
ଆଜ୍ଞା।
ସେ ଆଉ ଏଇଟା ଦେଇଥିଲେ ଯେ ଆଉ ଗୋଟେ ଥିଲା ଯେ ସେ ଜଳରେ ମରିବେନି କି ସ୍ଥଳରେ ମରିବେନି। ଆକାଶରେ ମରିବେନି ହେଲା। ଏମିତି ବୋଲି କୁହାହେଇଥିଲା। ତ ସିଏ ସିଏ ତ ଏମିତି କି କିଛି ହେଇ ପାରିବନି ଯେ ତାଙ୍କୁ ଏମତି କି ମାରି ଦେଇପାରିବେ ଯେହେତୁ ଗୋଟେ ମଣିଷ ମାରି ପାରିବନି। କି ଗୋଟେ ପଶୁ ବି ମାରି ପାରିବନି। ତାଙ୍କୁ ଜଳରେ ସ୍ଥଳରେ କୋଉଠି ବି ମାରି ହବନି। ତ ତାଙ୍କୁ ମାରିବ କେମିତି ତ ସିଏ ନିଜୁ କୁ ପୁରା ସବୁଠୁ ମାନେ ଗର୍ବି ମାନେ ସବୁଠୁ ଅହଙ୍କାରୀ ହେଇଗଲା। ତାପରେ ଯେହେତୁ ତାକୁ ବର ମିଳିଗଲା। ସିଏ କହିଲା କି ମୁଁ ହିଁ ଭଗବାନ। ପୁରା ମାନେ ସବୁ ଇଏର ଲୋକର ମୁଁ ହିଁ ଭଗବାନ। ମତେ ହିଁ ପୂଜା କର, ତା ରାଜ୍ୟରେ କହିଲା। ତ ସେଇଠୁ କଣ ହେଇଚି ନା ତା ମାନେ ରାଣୀ ଯେତେବେଳେ ପ୍ରସବ କଲେ ତାଙ୍କର ଗୋଟେ ଛୁଆ ଥିଲା। ତାଙ୍କ ନା ହଉଚି ସେଇ ରାଜାଙ୍କର ହିରଣ୍ୟ କଶ୍ୟପର ରାଜା ଥି ମାନେ ପୁତ୍ର ଥିଲା ପ୍ରହ୍ଲାଦ। ସିଏ କଣ ନା ତାକୁ ଯେତେବେଳେ ମାନେ ଜନ୍ମ ହେଲା ପରେ ସେ ନା ସିଏ ଖାଲି ଭଗବାନ ମାନେ ବିଷ୍ଣୁ ଠାକୁରଙ୍କୁ ହିଁ ପୂଜା କଲା। ଯାହାକୁ ହିରଣ୍ୟକଶ୍ୟପ ରାଗୁଛନ୍ତି ବହୁତ୍। ହେଇଠୁ କଣ ହେଇଛି ନା ସିଏ ସେ ପୁରା ରାଗି ଗଲେ। ମୋ ପୁତ୍ର ହେଇକି ମୁଁ ସବୁ ରାଜ୍ୟବାସୀଙ୍କୁ କହୁଚି ଯେ ମାନେ ମତେ ପୂଜା କର, ମତେ ଠାକୁର ମାନ। ହେଲେ ମୋ ପୁତ୍ର ଯିଏ ସିଏ ହିଁ ବିଷ୍ଣୁଙ୍କୁ ଯିଏ କି ମୋର ଶ ତ୍ରୁ ସିଏ ଭାବିଥିଲା ନା ଯେହେତୁ ତାଙ୍କ ଭାଇକୁ ସେ ମାରି ଦେଇଥିଲା। ତ ତାକୁ ପୁରା ରାଗ ଥିଲା। ତ ହେଇଠୁ କଣ ହେଇଚି ନା ସେ ପ୍ରହ୍ଲାଦଙ୍କୁ ବହୁତ ବୁଝେଇଛନ୍ତି ଯେ ତମେ ତାଙ୍କୁ ଛାଡି ଦିଅ ବିଷ୍ଣୁଙ୍କୁ ପ୍ରାର୍ଥନା କରିବା ଛାଡି ଦିଅ। ତା ଙ୍କ ନାଁ ଜପ କରିବା ଛାଡି ଦିଅ। ମୋ ନାଁ ଜପ କର। ମୁଁ ତମ ଭଗବାନ ମାନେ ମୁଁ ତମ ପିତା। ସେ ଯେତେ କହିଲେ ଯାହା କଲେ ତାଙ୍କର ମାନେ ସେ ଜମା ଛାଡିଲେନି, ବିଷ୍ଣୁ ଠାକୁରଙ୍କୁ ଜମା ଛାଡିଲେନି। ଏମିତି ହେଇକି ତାଙ୍କୁ ଉଁ ଶେଷରେ ତାଙ୍କୁ କଣ ନା ବହୁତ୍ ମୃତ୍ୟୁ ଦଣ୍ଡ ଦିଆଗଲା। ପାହାଡରୁ ଠେଲିଦେଲେ। ହେଲା। ଆଉ ହାତୀ ହାତୀଙ୍କୁ ସିଏ ତ ଜାଣିଛନ୍ତି କେତେ ତାର ବଳ।
ହଁ ହଁ ହଁ। ହାତୀ ହାତୀ ଆଗରେ କେହି ପାରିବେନି। ହା
କେହି ପାରିବିନି ହଁ। ସେଇ ସେଇ ଛୁଆ ଟାକୁ ନେଇକି ସେ ହା ତୀ ଆଗରେ ହାତୀ ଚକୁଡିଲେ ସେ ମରିଯିବ। କିନ୍ତୁ ସେ ହାତୀ ବି ତାଙ୍କୁ ମାରିଲାନି। କାହିଁକି ସେ ସବୁବେଳେ ବିଷ୍ଣୁ ଭକ୍ତି ତାଙ୍କୁ ଜପ କରୁଥିଲେ। ପ୍ରହ୍ଲାଦ, ହେଇଠୁ କଣ ହେଇଚି ନା ଆହୁରି ବହୁତ୍ ସା ପ ସାପ କୁ ବି ଦଂଶିବା ପାଇଁ କରା କରାହେଇଥିଲା। ସେଇଟା ବି ହେଇପାରିଲାନି। ତା ପରେ କଣ ହେଲା ନା ହିରଣ୍ୟକଶ୍ୟପର ଗୋଟେ ଭଉଣୀ ଥିଲା ହେଲା। ତା ନାଁ ହୋଲିକା। ଯୋଉଟା ଏବେ ଏବେ ହୋଲି ବୋଲି ପାଳନ କରୁଚେ ନା ସବୁ ହୋଲିରେ ସେଇଠୁ ଆସିଚି ସେଇ ହୋଲି ହୋଲିଟା ହେଲା। ତ ହୋଲିକା ବୋଲି ଭଉଣୀ ଥିଲା ସିଏ ନା ବହୁତ୍ ମାନେ ଶକ୍ତିଶାଳୀ। ତାକୁ ଅଗ୍ନିରେ ସିଏ ମରେନି। ହେଲା ଆମେ ଯେମିତି କଣ ଆମେ ଯଦି ନିଆଁ କୁ ଯଦି ହାତ ଦେଇଦେବା ଆମ ହାତ ଜଳିଯିବ କିନ୍ତୁ ସିଏ ସେ ପୋଡିବନି। ତ କଣ ହେଲା ଗୋଟେ ଅଗ୍ନିକୁୁଣ୍ଡ କରାହେଲା ଆଉ ସେଇଠି ସେ ପ୍ରହ୍ଲାଦକୁ ନେଇକି ସେ ହୋଲିକା ବସିଲେ। ଯେ ତାଙ୍କ ପିୟୁସୀ ମା।
ହଁ ହଁ ହଁ।
ଠୁ କଣ ହେଇଚି ନା ସେ ହୋଲିକା ଜଳିଗଲେ କିନ୍ତୁ ପ୍ରହ୍ଲାଦ ଜଳିଲେ ନାହିଁ। ତାଙ୍କୁ ଶେଷରେ ସେ ବହୁତ ଚେଷ୍ଟା କଲା ପରେ ଯେତେବେଳେ ତାଙ୍କର ଭଉଣୀ ବି ମରିଗଲେ ତ ସେ ସେ ଚାହିଁଲେ କି ତାଙ୍କ ପୁତ୍ରକୁ ଏମିତି କିଛି ଦଣ୍ଡ ଦେବେ ଯଉଟା କି ସେ ବିଷ୍ଣୁ ଭକ୍ତି ଛାଡିଦେବେ। ସେ ବହୁତ ଚେଷ୍ଟା କଲେ କଲେ ଲାଷ୍ଟରେ ଥକି ଗଲେ ଆଉ ଗୋଟେ ଜୁଉ ଆମର ସ୍ତମ୍ଭ ଯାକ ହୁଏ ବଡ ବଡ ଯେତେବେଳେ ପ୍ରସାଦ ବନା ହୁଏ ଖମ୍ବ ସାହାଯ୍ୟରେ କରାହୁଏ। ହେଲା ତ ସେ ରାଜା ରାଜା ମହାରାଜା। ସବୁ ଆଗରୁ ଯେହେତୁ ଯୋଉ ଗଦା ଧରନ୍ତି ଗଦା। ସେଇ ଗଦାକୁ ନେଇକି ପ୍ରହାର କଲେ ସେଇ ଖମ୍ବ ଉପ ଉପରେ କହିଲେ ତୋ ଠାକୁର କୋଉଠି? ମାନେ ସେ ପ୍ରହ୍ଲାଦକୁ ସେ ପ୍ରଶ୍ନ କରିଥିଲେ ତୋ ଠାକୁର କୋଉଠି ଏଇଠି ଅଛନ୍ତି ଏଇଠି ସବୁଠି ଦେଖିକି ସେ ଖମ୍ବରେ ସେ ଗଦାରେ ନେଇକି ପ୍ରହାର କରିଥିଲେ। ତାପରେ କଣ ହେଇଛି ନା ଯେତେବେଳେ ପ୍ରହାର ବାରମ୍ବାର କରାହେଲା ସେଠୁ ବିଷ୍ଣୁ ଭଗବାନ ଯେତେବେଳେ ଦେଖିଲେ ଯେ ତାଙ୍କ ଭକ୍ତ ଏତେ କଷ୍ଟ ସହିଲାଣି ଖାଲି ତାଙ୍କୁ ପାଇବା ପାଇଁ। ହଁ ତ ଶେଷରେ ସେ ସେ ଯୋଉ ସ୍ତମ୍ଭରୁୁ ବାହାରି ଆସିଥିଲେ ଆସିଥିଲେ କେମିତି ରୂପରେ? ନା ତାଙ୍କର ଶରୀର ଟା ପୁରା ଥିଲା ମନୁଷ୍ୟ। ଆଉ ତାଙ୍କର ମସ୍ତକଟା ଥିଲା ଯଉ ଭାଲୁ ଭାଲୁ ପରି ହେଲା। ତ ନା ସେ ମଣିଷ ହେଲେ ନା ସେ ପଶୁ ହେଲେ ଯେତ ତାଙ୍କ ଶରୀର ବି ଅଲଗା ତାଙ୍କ ମୁହଁ ଟା ବି ଅଲଗା। ତ ସେଇଠୁ ସେ ଶେଷରେ ବହୁତ ବହୁତ ରାଗି ଯାଇକି ସେ ହିରଣ୍ୟ କଶ୍ୟପ ସହିତ ଯୁଦ୍ଧ କଲେ। ଆଉ ଯୁଦ୍ଧ କରିକି ଯେହେତୁ ତାଙ୍କୁ କୁହାଯାଇଥିଲା ଜଳରେ ମରିବନି କି ସ୍ଥଳରେ ନାଇଁ କି ଆକାଶରେ ମରିବନି ତ ତାଙ୍କୁ ତାଙ୍କର ଯୋଉ ଆମର ଥାଏ ନା ଜଙ୍ଘ ସେଇଠି ସେ ହିରଣ୍ୟ କଶ୍ୟପକୁ ରଖିକି, ତାପରେ ସେ ସେ କିଛି ବି ଯେହେତୁ ଅସ୍ତ୍ରରେ ମରିବେନି ବୋଲି କହିଥିଲେ ତାଙ୍କ ନଖ ମାନେ ନୃସିଂହ ଠାକୁରଙ୍କ ନଖ ନଖରେ ତାଙ୍କୁ ବିଦାରି କି ତାଙ୍କର ପେଟକୁ ପୁରା ବିଦାରିକି ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ। ଆଉ ସେ ଶେଷ ସମୟରେ ସେ ଜାଣି ପାରିଥିଲେ ଯେ ମୁଁ ଭୁଲ କରିଛି ଆଉ ସେ ଠାକୁରଙ୍କୁ ଦର୍ଶନ କରିପାରିଥିଲେ। ତ ହିରଣ କଶ୍ୟପ ସେତେବେଳେ ସେ ନିଜକୁ ବହୁତ ଅନୁତାପ କହିକି ଶେଷ ସମୟରେ ସେ ମୃତ୍ୟୁ ବରଣ କରୁଛନ୍ତି। ସେଇଟା ତାପ ପରେ ଯେତେବେଳେ ତାଙ୍କର ରାଗ ଯୋଉ ହିରଣ୍ୟ ମାନେ ତାଙ୍କୁ ମାରି ସାରିଲା ପରେ ତାଙ୍କର ବହୁତ ରାଗ ହେଇଗଲା ନୃସିଂହ ଠାକୁରଙ୍କର। ପୁରା ସାରା ଦୁନିଆ ପୁରା ଥରିଲା ଯେ ତାଙ୍କର ପୁରା ରାଗ ଏତେ ଥିଲା ଯେ, ତ ସେ ସେଇ ସମୟରେ ଅ ରାଣୀ ଥିଲେ ଲୀଳାବତୀ କହିକି ଯୋଉ ପ୍ରହ୍ଲାଦଙ୍କ ମା ହିରଣ୍ୟ କ ଶ୍ୟପଙ୍କର ଯୋଉ ପତ୍ନୀ ସେ ରାଣୀ ଆଉ ପ୍ରହଲ୍ଲାଦ ଆସିକି ତାଙ୍କୁ ପୁରା ପୂଜା ଅର୍ଚ୍ଚନା କରି ତାଙ୍କ ରାଗ ଶାନ୍ତ କରିଥିଲେ। ଏଇଟା ଥିଲା ସେଇଠୁ ନୃସିଂହ ଠାକୁର ଜନ୍ମ ନେଇଥିଲେ।
ଆ ବଢିଆ ଆପଣ କେ ଏତେ ସାରା ଜିନିଷ ଜାଣିଛନ୍ତି ମୁଁ ଟୋଟାଲି ସୁଣିନଥିଲି କି ଜାଣିନଥିଲି। ମୁଁ ନା ମ ତେ ଭଲ ଲାଗେ ଏଗୁଡା ଶୁଣିବା ପାଇଁ ମତେ ବହୁତ ଭଲ ଲାଗେ। ମତେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବିଷୟରେ ବି ଶୁଣିବାକୁ ଭଲ ଲାଗେ। ହୁଁ ପ୍ରଭୁ ମାନଙ୍କ ବିଷୟରେ ବି ଶୁଣିବାକୁ ଭଲ ଲାଗେ।
ହଁ ନାଇଁ ମତେ ବି ବହୁତ ଭଲ ଲାଗେ। ସବୁ ଜିନିଷ ଜାଣିବାକୁ ସବୁ ଜିନିଷ ମାନେ କଣ ପାଇଁ ଏଇଟା କଣ ପାଇଁ ପୂଜା କରାହୁଏ? ଏଇଟା କଣ ପାଇଁ କଣ ପାଇଁ କରାହୁଏ ଏଇଠି କଣ? ମାନେ ମତେ ସବୁ ଜିନିଷକୁ ଜାଣିବାର ଇଛା ତ ମୁଁ ଏଇଟା ଜାଣିବା କୁ ମୁଁ ଚାହିଁଥିଲି ମୁଁ ଗୋଟେ ଥର ଯାଇଥିଲି ଏମିତି ମନ୍ଦିର ବୁଲିବାକୁ ସବୁ ବୁଲେ ଜା ଗା ବୁଲିବାକୁ ଯାଇଥିଲୁ ଏମତି ଯୋଉ ଝରଣା ବୁଲିବାକୁ ଯାଇଥିଲୁ ଗୋଟେ ଗୋଟେ ସୁନ୍ଦର ସୁନ୍ଦର ଜାଗା। ଏବେ ନର୍ସରୀ ଯେମିତି ଯାଇଥିଲି ସେମିତି ସେଇଠୁ ସେଇ ମନ୍ଦିର ବି ଯାଇଥିଲି ତ ସେଇ ବିଷୟରେ ମତେ ଜାଣିବାକୁ ଇତିହାସ ମାନେ ଇତିହାସ ଉପରେ ଯିବାକୁ ଇଚ୍ଛା ହେଲା ସେ କଣ ପାଇଁ ହେଇଥିଲା କାହିଁକି ତ
ହଁ-ହଁ-ହଁ-ହଁ ସବୁ ବିଷୟରେ ଜାଣିବା କଥା। ମାନେ ଗୋଟେ ଇଚ୍ଛା ଜଣଙ୍କର ଇଚ୍ଛା ମନୋବୃତ୍ତି ଥିଲେ ହିଁ ଜଣେ ଜାଣିପାରିବ। ନହେଲେ ଜାଣିବାକୁ ସମସ୍ତେ ପ୍ରୟାସ କରନ୍ତିନି।
ହଁ-ହଁ।
ହଁ ମାଡ଼ାମ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇ କିଛି ଜାଣିବାକୁ ମିଳିଲା।
ହଁ ଅ।
ଧନ୍ୟବାଦ୍। ହୋଉ ହୋଉ ରଖିଲି। ହଁ।